ଆଜି
ତମର ମାନେ ତ କାମ ନଥବ ତମେ ତ ଲୋକ ଆସିନଥବ ଆଉ। ଆଉ ଚାଲ ଚାଲୁନଯିବା ଏଇ ପାଗରେ ଚୌଦ୍ବାର ବୁଲିକି ଆସିବା।
ନାଇଁ ତମେ ଯାଅ ତମ କୁଣିଆ ବନ୍ଧୁ ଆମେ କାଇହିଁ ଯାଇକି ତମକୁ ଡିଷ୍ଟର୍ବ କରିବୁ।
ତମେ ଯାଅ ମାଉସୀକୁ ବହୁତ୍ ବହୁତ୍ କହିଦବ ହାଁ ମାଉସୀକୁ ବହୁତ୍ ବହୁତ୍ କହିଦବ। କଣ କହୁଚ?
କହିଲା ନାଣ୍ଡି କି କହ ଆ ଯିବ ସାଙ୍ଗ ହେଇକି ମୁଁ କହିଲି ନାଣ୍ଡି ଅର୍ଥ ଆଉ ନାହିଁ ଖର୍ଚ୍ଚ କରିବାକୁ।
ସେଇଆ ବା ଜାହା କହିଲୁ। ଦାନର ତ ନାହିଁ କିଛି ନହେଲେ ପାଞ୍ଚଶହ ଟଙ୍କା ବୁଢ଼ୀ ହାତକୁ ଦେବି ନାଇଁ କହିଲୁ।
ଆଉ ଗୋଟେ ସେମିତି ଯିବି କିଛି ନହେଲେ ଗୋଟେ ପାଶଁ ଟି ଟଙ୍କା ଦରକାର ମାଗିବାକୁ ହଁ ଅବସ୍ୟୟ ମାଗିଲେ ଦେବେ। ଆଉ ଏ ପାଗରେ ମିଳି ଜାଣିଥିବ ମତେ କୁଣ୍ଠିତ ଯିବାକୁ। ତାଙ୍କ ଘର ଦ୍ଵାର ମିଲି ମୁଁ ଯାଇକି ଥରେ ଦେଖି ଦେଇଛି।
ନାଇଁ ଏବେ ଦୁଆର ମୁହଁ ଟା ପକ୍କା କରିଦେଇଚି।
ଏ ତାଙ୍କୁ ଘର ଦ୍ବାର ମିଲି ତାଙ୍କ ପରିବେଶ ମୁଁ ଦେଖିଦେଇକି ଆଇଛି।
ଆମେ ଯୋଉ ସମ୍ବଲପୁରୀ ଯାଇଥିଲେ ଜୀବନର ସବୁ ସବୁଠାରୁ ଖୁସି ଟା ପାଇଥିଲା ନା ପାଇନଥିଲେ?
ବହୁତ୍ ଖୁସି ଗାଡି ଯୋଉ ଶୋଇବା। ଆଉ ଯୋଉ ବୁଲିବା ଗୋଡ ହାତ ଓଦା ହବ ନାହିଁ। ଚେୟାର ରେ ବସି ଯୋଉ ଖାଇବା ତଳେ ବସିବାର ନାହିଁ ଚେୟାରରେ ବସିଲେ ଖାଇଲେ
ହଁ ଆଉ ତାପରେ ଯୋଉ ତୁଆ ଯୋଉ ନିଦ।
ଯୋଉ ଯାଇଥିଲା ଆମର ଯୋଉ ସବୁ ଖାଇବା। ମୁଡିକି ଫୁଡିକି ଏରା ସବୁ ସାରା ସେ ଚୋବା ଚୋବି ଗାଡିରେ ବସି ଯଉ ଚୋବା ଚୋବି ପାଟି ଫୁର୍ସତ ନାହିଁ ନା ବୁଲିବା ଫୁର୍ସତ ନାଇଁ ଏଇଆ ଟେନସନ ନଥିଲା ସକାଳେ କଣ ହବ? ରାତିରେ କଣ ହବ? ଦିନରେ କଣ ହବ?
ଆଉ କଣ?
ଓଲାଓଳି ଟେନସନ ନଥିଲା।
ଆଉ ତୁ ତୋର ଗାଡି ଏମିତି ବସିଲୁ ଝୁଲିଲୁ। ଯୋଉଠି ମନ ହେଲା ବରା, ସିଙ୍ଗଡା ଖାଇଲ। ଯୋଉଠୁ ମନେ ହେଲା ଭଲ ରେଷ୍ଟୁରାଣ୍ଟ ରେ ଖାଇଲ ଗଲ ହାତ ଧୋଇଲ ଲୋକ ବାଢ଼ୁ କି ଦେଲେ ଆଉ ଯଉ ହରିଶଙ୍କର ଟା ଯଉ ଯାଇଥେଲେ
ହଁ।
ହୁଁ।
ହରିଶଙ୍କର ଟା ସେତେ ଖାସ ଲାଗିଲା ନାହିଁ ଆଉ କିନ୍ତୁ ସବୁଠୁ ବଢିଆ ଲାଗିଲା ଇଏ ସମଲାଇ ଟା ହଁ ଯେତେ ଜାଗା ଭିତରେ ସମଲାଇ ତା ଭଲ ଲାଗିଲା। ଆଉ ଉମାଦୁମା ଟା ଯଉ ଡଙ୍ଗାରେ ବସିକି ଗଲେ ଉମାଦୁମା ଟା ଯଉ ଡଙ୍ଗାରେ ବସି ଗଲେ ସେଇଟା ଭଲ ଲାଗିଲା। ହଁ ଆଉ ତା ବ୍ୟତୀତ କୌଣସି ଜାଗା ଭଲ ଲାଗିଲାନି ବୋଲି ଯଉ ଘଣ୍ଟ ଟେଶ୍ବରୀ ଯାଇଥିଲେ?
ହଁ।
ସେଠି ମୋର ହାର୍ଟ ବିଟ୍ ବଢିଗଲା।
ମୋର ବି ସେଇଆ ଏ ଆଁ ଆରେ ମୋର ବି ସେଇଆ
ସେ ଯାଇଚି ମୁଁ କହିଲି ଯଦିି ମୁଁ ପଡିଯିବି ମତେ କିଏ ଉଠେଇବ?
ଆରେ ମୁଁ ବା ତଳୁକୁ ଆଉ ଡରିକି ଅନେଇଲି ନାଇଁ ମୁଁ କହିଲି ଆଙ୍କୁ କହିଲି ମତେ ଧର।
ଆଜି ପାକିନା କଣ ଜଲଦି ଗାଧେଇକି ପଳେଇ ଆଇଲେଣି।
କାଇଁ ପତିମା ଚୌଧୁରୀ କାଇଁ ଶୀଘ୍ର ଗାଧେଇଲେ? କାଇଁ ଶୀଘ୍ର ଗାଧେଇଲେ ଆଜି କଣ ନଈକି ଯାଇ ନାହାନ୍ତି?
ଆ ତା ବିଷ ମର ଦେଖୁିଚୁ କଥା କହୁଚୁ। ପାକି ନା ଆଜି ଜଲଦି ଗାଧେଇକି ଆଇଚନ୍ତି ଭାରି। ହଁ ନଈକି ଆଜି କେତେବେଳୁ ସେ ଯାଇଛି ଆଜି ଜଲଦି ଯାଇ ସେ ନଅଟା ସାଢ଼େ ନଟା ବଳୁ ସେ ପଳେଇ ଆଇଲାଣି ଆମର ଚାହା ହବାକୁ ନାଇଁ। ଆଉ ମୁଁ ଯାଉଚି ଚାହା କରିବି।
ଆଉ ପତିମା ଚୌଧୁରୀ ପୁଅ କଣ ଖାଇଲେ?
ପ୍ରତିମା ଚୌଧୁରୀ ପୁଅ ଏଠି ଆଫ୍ରେଶ ପିଉଚି।
ଆଫ୍ରେଶ ପିଉଚନ୍ତି?
ସେଟା ଦିଅ ମତେ।
ତୁ ଯୋଉ କାଲି କହିଲୁ କାଲି ଯଉ କହିଲୁ ଯଉ କାଳିଆ ପୁଚିଣ୍ଡା ପୁଅ ଗୋଟେ ଜନ୍ମ କରିଚି ଆଉ ଖାଲି କହୁଚି ଓଟସ୍ ପିଠା ଖାଇବି ମୁଁ ତ ଦେଇ ମ ତେ ଏତିକି ହସ ମାଡୁଥାଏ କାଲି ମାଉସୀ କହିଲା ଆଉ କାଳିଆ ପୁଚଣ୍ଡା ପୁଅ ଜନ୍ମ କରିଛି ପାକନ।
ଆଖରିବା ଗୋଟେ ଛୁଆ ମୁଁ ଯେତେ ତାକୁ ବୁଝେଇଲି ମୁଁ କହିଲି ପୁଅ ଆଉ ଦେଖେ ମୁଁ ପକୁଡି ଛାଣୁଚି ପକୁଡି ଦିଟା ଖାଇଦେଲେ ପେଟ ଫୁଲୁ।
ଆଉ ତୁ ଦିଟା ରୁଟି ଖାଇଦେ ଆଉ ସନ୍ତୁଳା ଅଛି ସନ୍ତୁଳା ଖାଇଦେ। ଖାଲି କର୍ଣ୍ଣ ମୁଳି କର୍ଣ୍ଣ ମୁଳି ମତେ ଖାଲି ପଚେଇବାକୁ ଇଚ୍ଛା ହଉଛି। ହେଲା ଆଖରି ହେଇ ପାଇଲାନାହିଁ।
ଟିକେ ଶୁଣୁନୁ ସିଏ ଫୋନରେ ଅଛି ବେଳେ ବେଳେ ଅଛି ନେଟୱର୍କ ପାଉନି। ଅନା ଦିଟା କଲ୍ ସଡନ୍ ଲାଗିଗଲା କେମତି।
ହଁ ଆଉ ଡିମ୍ପି ଆଜି ସ୍କୁଲ ଯିବ ନାଇଁ କି?
ଡିମ୍ପି ଆଜି କହୁଥୀଲା ସ୍କୁଲ ଯିବ ବୋଲି ମୁଁ ମନସ୍? ମୁଁ ମନା କଲି ମୁଁ କହିଲି ଯେ ଧଳା ଡ୍ରେସକୁ ତୁ ପିନ୍ଧିନେ ନା ମୁଁ ଆଉ ଧୋଇକି ଶି? ହେଇ କରିବିନି।
ହୁଁ।
ଆଉ ତୋର ଗରମ ଗରମ ଯଉ ପକୁଡି ରସୁୁର ଲଙ୍କା ଟିକେ ଚକ? କଡି ଦେଲା ଟିକେନାଗୁ ଭାତ ମୁଠେ ଜମା ଭାତ ବା? ହଁ କହିଲ ଭାରେ ଶାନ୍ତି ଲାଗିଲା। ଆମର ଭାତ ପକେଇ ଭାତରେ ନୁହଁ। ମୁଁ ରାନ୍ଧି ଦଉଛି।
ହେଲେ ଆମର ସବୁଦିନ ଭାତ ଆମର ନଷ୍ଟ ହଉଛି।
ଆମର ବାସ?
କୋଉ ଦିନ ଭାତ ମେଲି ଗାଈ ବାଛୁରୀ ନ ଖାଉଛି ବୋଲି କିି। ଷଣ୍ଢ ଟା ଆସୁନଥିଲା ଆଜି ଜଣ ଷଢ ହେଇଛି ଷଣ୍ଢ ଆସୁନଥିଲା ସାତ ଆଠ ଦିନରେ ଷଣ୍ଢ ଆସୁନଥିଲା ପାଖ?
ତୋ ହଁ ତୋ ବଡ ଝିଅରୀ ନୁହଁ। ତୋ ବଡ ଝିଅରି ଭାରି ଡାଏଟରେ ଦେଇ ଅଛି।
ଡାଇକ୍ଟର ଅଛି ଆଜି ତାକୁ ଆଇଲେ ଆଜି ତାକୁ ଗୋଟେ କଲ୍ କରିକି ଦବୁ। ଆଉ ଆଜି ମୁଁ ତୋ ସାଙ୍ଗରେ କଥା ହେବି ନଲେ ମୁଁ କରିବି ତୁ ତାକୁ ଦବୁ।
ହଁ।
କଲେଜ ବିଷୟରେ ପଚାରିବି ତା ପାଠ ବିଷୟରେ ପଚାରିବି। କଣ ଖକି ଯାଉଛି କେମତି ଯାଉଛି। ସେମାନଙ୍କ ସାଙ୍ଗରେ କଣ ମିଶୁଛି ସବୁ ପଚାରିବି।
ହୁଁ ଯାଇ ସିଏ ଗୋଟେ ତୋର ହସ ଟା ଛଡେଇକି ଆଣିନ୍ତି।
ଆ?
ହଁ ହଁ ହଁ କି ତ ହସୁଛି ଆଉ?
ହଁ।
ହୁଁ ତାହେଲେ ଆଉ ଦି ଭଉଣୀଙ୍କର ବାବା ଆଉ ବିଶେଷ ଗପ୍ ସପ୍ ନାହିଁ?
ହଁ।
ଆଉ ବେତସଣ୍ଡାରୁ ବିନ୍ଧେଇ ଗପିଲେ ଆଉ ଏଇନା ବି? କଣ କରିବେ ଖାଲି ଇଡ ସିଆଡେ ତ କିଛିଉ ଗପସପ୍ ନାହିଁ ନା?
ହୁଁ।
ଆଜି କଥା ଟା ମୋର କେମିତି କଣ ଶିଖୁଛି।
ଟ କଥା ହେଇ ମାଇର କିଏ କରିନ ପୁରା କ୍ଲିୟର ସୁବୁଛି।
ନା ଆଜି କଥାବାର୍ତ୍ତା କେମତି ଶିଖୁଛି।
ତା କାଲି ମୁ ଟା ସକାଳ ଯୋ ଫୋନ କରିଥିଲୁ। ରାତିରେ ଯୋଉ କଣଥିଲେ ମୁଟା ଅଫ୍ ଚଲ ଲାଗୁଥିଲା।
କାହିଁ କହିଲୁ ଏଇ ସନ୍ଧ୍ୟା ବେଳେ ବେଶୀ ମୁର୍ତ ଖରାପ ହେଇଗଲା କୁକୁର ଟା ନେଇକି?
ହଁ।
ପସୁ ଜିନିଷ ଦେଇ କେତେ କଷ୍ଟରେ ଆମେ ରଖ?
ହେଲେ ମଣିଷ ଯେତେ ଦୁଃଖରେ ଥାଉ ତା ଯେତେ ହସିଲେ ତା ମାନବି ପଡ଼ିବା କଥା ପ୍ରତେ ମୁଁ ନ ଦେଇ ଦେଇଛି କି।
ବାର ମଣିଷକୁ ଦେଇ କହିଲି ଯାହା ଗୋଟେ ପଶୁପକ୍ଷୀ କି ଯାହା କହିଲେ ମୁଁ ତେ ଭାରି ବାଧେ।
କାହିଁକି କହିଲୁ ସୋମୁ କହିଲା ଏ ତୋର ବ୍ଲଡ କନେକ୍ସନ ମାରିଛି। ହେଲା ଆଉ ବ୍ଲକ ତମେ। ସେ ମାରିଛି ସେଇଥିପାଇଁ କି ଆଉ ଦେଇଦଲୁ
ନାଇଁ ଏସବୁ ଯ ବ୍ୟବସ୍ଥା ଟା ହେଲା ବି ଭଲ ହେଲା।
ହଁ।
ନାଇଁ ନାଇଁ କଣ ଦକାର ସେ ରାଜ୍ୟ କଥାରେ ମିଳିବ।
ନାଇଁ ଆମକୁ କଣ ଦରକାର କାହା ଘର କଥା ଆଲୋଜନା କରିବା।
ହୁଁ।
ଆମେ ତ ସେ ଧରଣର ପିଲା ନୁହଁ।
ଯେ ଆମେ ବି ବେଳୁଛୁ କାହା ବିଷୟରେ ଗପିବାକୁ ଭଲ ପାଉନି।
ଆମେ ତ ସବୁଠୁ ଭଲ ପିଲା ଓରା ନା।
ହୁଁ।
ହେଲେ ମୋ କହିବା କଥା ଅବିକା ଯେମତି ଡାଏଟରେ ରହୁଛ। ଶୁଣୁ ମୋ କହିବା କଥା। ତ ଅବିକା ଯେମିତି ଡାଇରେଟର ସାରା ଜୀବନ ଡାଇରେଟ ରହିବା କଥା। ଏଗୁଡା ଛାଡିଦଲା ପରେ ସେ ଡାଇଟି ରହୁନ କାହିଁକି।
ଆରେ ସିଏ ଏ ଇନା ଛୁଆଗୁୁରା ଜଗିବାଆ କଥା ନା ଦିଇ ବର୍ଷା ଜଗିଦେଉ।
ବର୍ଷା ଜଗିଦବ ସିଏ ଜଗିପାରିବନି।
ବର୍ଷା ଯଦି ହରବା ହେଲେ ତ ବର୍ଷା ନ ପିକି ଏତେ ସେଦ। ସକାଳୁ ଛତୁଆ ଛଡା ତା ବ୍ୟତୀତ ତୁ ଯାହା କରୁସ କିଛି କରୁନି।
ମୁଁ ଭାବୁଛି ସେ ଛତୁ ଛତୁ ଆ ମୁଁ କେମିତି ଖାଇବି ଚିନି ତ ପକେଇବି ନାହି। ଗୁଡ ତ ମିଲି ମିଶା ଭଲ ଲାଗେନି।
ନାଇଁ ଛତୁଆ ବି ଆଉଛି ଚିନି ବାଲା ପା।
ନା ମୁଁ ଖାଇବିନି ଚିନି ପକା ସତଦିନ ଖାଉନିି ଆଠ ପନ୍ଦର ଦିନ। ଜଗିଲେବି କୋଡିଏ ଦିନ ପନ୍ଦର ଦିନ ପରେ ଯିବି ଟେଷ୍ଟ କରିବାକୁ ଟିକେ। ଯାହାବଲେ ସୁଗାର ଟା ଟେଷ୍ଟ କରିବ ଅଛି କି ନାଇଁ ମୁଁ ସେଇ ଅନୁସାରେ ମେଡିସିନ ଟା ଖାଇବି। କାରଣ ସିଏ କନଫ୍ୟୁଜ ରେ ଦେଇଛି ମେଡିସିନ ଗୋଟେ ମତେ। ସେ ଯୋଉ ପୁରୁଣା ରିପୋର୍ଟ ଦେଖିକି। ତା ଯୋଉ ଘାହା ଯୋଉ ଅତ୍ୟଧିକ ମାତି ଯାଇଛି ବୋଲିଲ କି ସେ ପୁରୁଣା ରିପୋର୍ଟ ଦେଖି ମତେ ମେଡିସିନ ଟା ଦେଇଛି।
ଆଉ ହଁ ସେ ମତେ କହିଥିଲେ ଟେଷ୍ଟ କରିଦବାକୁ। ଯାହା ହେଲେ ଟେଷ୍ଟ କର ମୁଁ ଭାବୁଛି ତୁ ଗଲେ ସେଠି ଟେଷ୍ଟ କରିବି। କି ଏଇଠି ଟେଷ୍ଟ କରିଦେବି ଭାବୁ କୋଉଠ ଟେଷ୍ଟ କରିଦଲେ ଭଲ ହବ କହିଲୁ।
ସିଏ ଦେଇ ଡାଇବେଟିସ ଚେକ୍ କରିବ ମାନେ ସେ ମେଡିସିନ ଟା ଦବ।
ହଁ।
ହୁଁ ମେଡିସିନ ଟା ଅବଶ୍ୟ। ଦେଲା କି ସେ କଣ କହିଲ ତୋର ଅଲଗା ରୋଗ ଡିଫେକ୍ଟ ହବନି।
ସେଇଠି କାଲି ଯି ହାରି କହୁଛୁ।
ଡାଇବେଟିସ୍ ଟା ଏମିତି ଗୋଟେ ଥାଇରଏଡ ଗୋଟେ ଡାଇବେଟିସ୍। ମତେ କହିଲେ କହିଲେ ମିଲି ଆଉ ତୁ ଯାହା କର ତୋ ଖାଇବା ଟାକୁ ଯହା କାହିଁକି କହିଲୁ। କହିଲେ କହିବ ଥାଇରଏଡ ଯୋଉ ପ୍ରକାର ଅଛି କାରଣ ମତେ ଡାଇବେଟିସ ଅଛି।
ନାଁ।
ଯଦି ତମ ଘରକୁ ସମସ୍ତଙ୍କର ଅଛି ଯଦି ଥର କ ପାଇଁ କି ତୋତେ ହେଇଗଲା ଆଉ ତୋତେ କେହି ବଛେଇଁ ପାରିବେନି।
ହଁ ଚାଲୁନି ଜମା ଚାଲୁନି ବା। ହଁ।
ସେଇ ଯୋଗୁରୁ ମୁଁ ଟେନସନରେ ମୁଁ କଣ କରିବି କଣନାଇ। କାରଣ ଡାଇବେଟିସି ଥରେ ମୋର ଭାରି ଥିଲା।
ହଁ।
ହେଲା ହଁ। କେମିତି ଭଗବାନ ଦୟାରୁ ସେଟା କେମିତି ଇଗଲା ଏଥବେ ତ କିଛି ନାଇଁଟା ଉଡିଛି। କିନ୍ତୁ ଥାଇର ଟା ରହୁଛି।
ଆଇ ଏଠିକ ଅ ଆଇ ସେଠି ସେଇ ବଦଳ ସେଠିକି ଯାଅ।
ତମର ଦ ଓଡଶ କେତେ ଦିନ ଯାଉଛି।
ଆଲୋ ଓଡସ ଥିଲା ମୁଁ କହିଲି ସରିଯାଇଛି ବୋଲି ଦେଖିଲା ଆଉଟା ଡବା ଡବାରେ ଭାଇ ଅଛି।
କଣ କେମିତି କେତେ ଦିନ ଯାଉଛି।
ଏଇଟା ବଡର ବଧେ ଜରିଟା ବୋଧେ ଆଣିଥିଲେ ନା କଣ ଓଡ଼ଶ ଏଇ ଏକୁ ଟିକେ ଖାଉଛେ କିଏ ଖାଉଛି କି। ତାର ମାତ୍ର ତାର ମାତ୍ର ତିନୋଟି ପିଠା ହବ। ସେମିତି ମନେ ରଖିିନି ଅନ୍ଦାଜରେ ଏଇଥର। କଲେ ମନେ ରଖିବୁ ହେଲା।
ହୁଁ।
ଆଉ ଏଇଥର କଲେ ମୁଁ ମନେ ରଖିବୁ। ତାର ମାତ୍ର ତିନୋଟି ପିଠା ହବ ହଁ।
ହୁଁ।
ଯାଉଛିୁ କରିବି ଏଗୁଟାକୁ ବନ୍ଦ କରିଦେଇକି କରିବି। ଡେରି ହେଇଯାଉଛି ଆମ ଖାଇବୁ ନା ଭାଇ ଗାଧୋଇକି ପଳେଇ ଆସିବି। ପାକ ନା ଆଇଲାଣି ମା ଆଇଲାଣି।
ପରି ସାରିଲୁ।
ଆଗ ଯାଉଛି କରିବି।
ଗୋଳେଇକି ଥୋଇଛୁ ଠିକ୍ କି?
ସିଏ ଗୋଳା ହେଇକି କାଲିଠୁ ଥୁଆ ହେଇ ସିଏ ଗୋଳା ହେଇକି କାଲିଠୁ ଥୁଆ ହେଇଛି। ହେଲା ଆଉ ଦେଖୁନ ତ ମୁଁ ଅବଗ ପଟେ ଯାଇପାରୁନି ମତେ ସେ ଡାକୁଛି।
ହଁ କିଏ ଡାକୁଛୁ? ଆଉ ସିଲାଣି ଆଉ।
ଓ ହଉ।
କାଟିଦବା କାଟିଦବା।
ହଁ।
ନା କଟିବ। ହାଲୋ।
ହଁ।
କାଟିଦବା ନା କଣ କରୁଛୁ। ପୁତୁଲୁ ପଚାରିଲୁ।
ତମ ଦେଖା ଯାଉଛି ମତେ ଦେଖାଯାଉନି ବା ହଁ ହେଇଗଲାଣି।
ହେଇଗଲାଣି ପା।